ଆଜ୍ଞା ନମସ୍କାର।
ଆଜ୍ଞା ଆଜ୍ଞା ନମସ୍କାର। ଆଉ ଭଲ ଅଛନ୍ତି?
ହୁଁ।
ଆଉ କଣ କଣ ସବୁ ଚାଲିଛି ଆଜି?
ଆଜି ଏଇ ଆମର ଟିକେ ଘର କାମଥିଲା ଆଜି।
ଆଚ୍ଛା ଆଚ୍ଛା।
ପାଗ ତ ଆପଣଙ୍କର ଯାହା କରୁଛି ଦି ଚାରି ଦିନ ହବ ଆପଣ ଜାଣିଥିବେ।
ହଁ ପାଗ ଟିକେ ବର୍ଷା ଅଛି ଏବେ।
ଆଜ୍ଞା। ମୁଁ ଆମର ଘର କାମ ଟି ଚାଲୁଥିଲା। ହଁ ଜେଜେମା ମଝିରେ ଥରେ ମଝି ତାଙ୍କର ଅ ମଝିରେ ତାଙ୍କର ମରିଗଲେ। ସେଠୁ କାମ ଟି ଆମର ବର୍ଷେ ହେଲାଣି ପଡିକି ରହିଥିଲା ଛାତ କାମ।
ଆଚ୍ଛା।
ଆଉ। ଏଇ ବର୍ଷା ତ ଆମକୁ ଟିକେ ହଇରାଣ କରୁଛେ ଆଉ ତିନି ଚାରି ଦିନ ହେଲାଣି ବର୍ଷା ହଉଛି ଛା ତ ପଡି ପାରୁନଥିଲା ଆଜି ଆଉ ବର୍ଷା। କୁ ଡରିଲେନି ଛାତ ପକା କାମ ଚାଲିଛି ଟିକେ ଆ
ଆଜି ତାହେଲେ ଆପଣଙ୍କ ଛାତ ପଡୁଛି ଆଉ।
ଆଜ୍ଞା।
ଆଉ ଭୋଜି ଫୋଜି ଗାଁ ରେ ହଉଥିବ ତ?
ଆଜ୍ଞା ଆଜ୍ଞା ସେଇ ହେଲ୍ପର ମାନେ ଯୋଉ କାମ କରୁଛନ୍ତି ସେମାନେ ଖାଇବେ। ଆଉ ବାକି ଆମ ଘର ଟିକେ ଆମ ଫ୍ୟାମିଲିରେ ଆମ ପରିବାରରେ ଯୋଉ ସବୁ ଲୋକ ଅଛ ତିନି ଘର ଆମର ଅଛନ୍ତି। ତାଙ୍କୁ ଟିକେ ଡାକିକି ଖାଇବାକୁ ଦିଏ ଆଜ୍ଞା।
ପରିବାର ପ୍ରାୟ କେତେ ଲୋକ ହେବେ?
ହଁ। ପରିବାର ସେମତି ପଚିଶ ଜଣଙ୍କାଙ୍କର ହେବେ ଆଉ ଯେତିକି ମିସ୍ତ୍ରୀ ମାନେ କାମ କରୁଛନ୍ତି ସେମାନେ ପଚିଶ ଜଣ ହେବେ।
ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି?
ମୁଁ ଟିକେ ହେଇ ଆଜି ଟିକେ ପାଗତ ତ ସେଇ ଆପଣଙ୍କର ଯେମିତି ବର୍ଷା ହଉଛି। ଏଠି ଟିକେ ସେମିତି ବର୍ଷା ହଉଛି ଘର କାମରେ ଟିକେ ବେସ ସ୍ତ ରହୁଛି ଆଉ ରୋଷେଇ ସବୁ କଲି ତାପରେ ଆମର ଛୁଆ ଅଛନ୍ତି ଛୋଟ ଛୁଆ ଅଛନ୍ତି ତାଙ୍କ କାମ ଏ ସବୁ ହେଲା ଆଉ। ଆଉ ରୋଷେଇ ହେଲା ଭାତ ଡାଲି। ତରକାରୀ ଏ ସବୁ ହେଲା ଖଟା। ତାପରେ ଆମର ପୁଅ ଛୋଟ ପୁଅ ପାଇଁ ସିଝା ହେଲା। ତାପରେ ସବୁ ପ୍ରକାର ସବୁ ଖାଇବେ ବୋଲି ସମସ୍ତେ ଯିଏ ଯୋଉଟା ଯ କହିଲେ ଛୋଟ ମୋଟ ତା ଭିତରେ ବି ହେଇଛି ବାଇଗଣ ପୋଡ଼ା ହେଇଗଲା। ଆଉ ତାପରେ ଆମର ଟିକେ କାକୁଡ଼ି ସାଲଡ ଏଇ ସବୁ ହେଇଛି ଖାଇବେ ଆଉ।
ଯେ ସମସ୍ତଙ୍କ ଚଏସ୍ ପସନ୍ଦ ଟିକେ ଅଲଗା ଅଲଗା।
ଆ ହ।
ସେ ଜଣେ ଯଦି ଗୋଟେ ଜିନିଷ ଖାଇବ ଆଉ ଜଣେ କହିବ ମୁଁ ଏଟା ଖାଇବିନି।
ଓ ହ।
ସେଥିପାଇଁ ଟିକେ ପରିଶ୍ରମ ଅଧିକ ପଡ଼େ ଆଉ। ଜଣକୁ କରିକି ଦବାକୁ ପଡ଼ିଲା ଆଉ ଜଣଙ୍କୁ ତା ପସନ୍ଦର ଖାଇବା ତାକୁ ଦବାକୁ ପଡ଼େ।
ହଁ। ହଁ କଣ କରିବେ ସଂସାର କହୀଲେ ତ ସବୁ ସେଇଆ କରିବାକୁ ପଡ଼ିବ। ସମସ୍ତଙ୍କ କଥା ମାନିକି ଚଳବାକୁ ପଡ଼ିବ ଆଉ। ଆଉ ପୁଅ କୁ ଖାଇବାକୁ ଦେଇ ସାରିଲଣି।
ହଁ ପୁଅ ଖାଇବ ତାର ଟାଇମ ହେଇନି ସେ ଆଉ ଟିକେ ପରେ ଖାଇବ। ଦିଇଟାରେ ଖାଇବ ଆଉ।
କଣ ଖାଇବ ପୁଅ ଖରାବେଳେ?
ଛୋଟ ଛୁଆ ଏ ତ ପାଗ ଟିକେ ଏମିତିଆ ପାଗ କରିଛି। ଭଲ ଗରମ ବି ଭୀଷଣ ଗରମ ହଉଥିଲା। ଯାହା ଫଳରେ ଏଠି ବହୁତ ହଇରାଣ ହଉଥିଲେ ସବୁ ଲୋକମାନେ ବର୍ଷାକୁ ସମସ୍ତେ ଖୋଜୁଥିଲେ। ବର୍ଷା ଆସିଲା ଟିକେ ପାଗ ଭଲ ରହିଥିବାରୁ ମୌସୁମୀ ସେଇଥିପାଇଁ ଟିକେ ଶୁଆ ଶୁଇ ଲୋକ ମାନେ କରିପାରୁଛନ୍ତି ଶାନ୍ତି ଲାଗୁଛି।
ହୁଁ।
ଆଉ ସେମିତିରେ ଜମା ଶୋଇ ହୁଏନା ପ୍ରବଳ ଗରମ। ଫ୍ୟାାନ ଚାଲିଲେ ବି କିଛି କାମ ଦିଏ ନା। ଆଉ ଏସିି ପ୍ରାୟ ଗାଁ ସାରା ସମସ୍ତ ତେ ଲଗେଇଦେଲେଣି ଏସିି ସେମାନେ ଏସ ଲଗେଇଦେଲା ବେଳକୁ ଏଠି ଫ୍ୟାନ୍ ଆଉ ଘୁରୁନି ବହୁତ ଅସୁବିଧା ର ସମ୍ମୁ ଖିନ ହବାକୁ ପଡୁଛି ଆଉ ଏଇ ସବୁ ଅସୁବିଧା ଏଇ ଗରମ ଦିନ ହେଲେ ଟିକେ ସହିବାକୁ ପଡ଼େ ଆଉ।
ଆଜ୍ଞା ଆଜ୍ଞା।
ଆଚ୍ଛା। ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ କଣ ପସନ୍ଦ କରନ୍ତି କୋଉ କାମ କରିବାକୁ? ବର୍ଷା ଦିନରେ ତ ଗଛ ଫଛ ଲଗେଇବାକୁ ଭଲ ପାଉଥିବେ?
ଆଜ୍ଞା ଆଜ୍ଞା ହଁ ଗଛ ଟିକେ ତଳା ପଡିବାର ଥିଲା ଏଇ ଟିକେ କାମ ବେସ ତ ଛାତ କାମରେ ବ୍ୟସ୍ତ ଟିକେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡୁଛି। ଆଉ ସେଥିପାଇଁ ଆଉ ତଳା ପକେଇ ପାରିନି ଆଜି ଭାବୁଛି। ଚାରିଟା ବେଳକୁ ଯାଇକି ଟିକେ ତଳା ଟା ପକେଇଦେବି।
ହଁ ତା ପାଇଁ ହଳ କରିବାକୁ ପଡିବ ନହେଲେ କୋଦାଳରେ ହାଣିବାକୁ ପଡିବ।
ଆଜ୍ଞା କଣ ଆାଣିକି ନିଜକୁ ଟିକେ କରିବାକୁ ପଡିବ ଆଉ।
ହଁ ତଳା ପଡିବା ପାଇଁ ଛୋଟ ଜାଗା ଭିତରେ ହାଣିଦେଲେ ବି ହେଇଯିବ।
ଆଜ୍ଞା।
ସେମାନେ ଦି ଚାରି ଚାଖାଣି ଲେଖା ହାଣିଦେଲେ ବି ତଳା ଟା ପଡିବା ପାଇଁ ଗଜା ହବା ପାଇଁ ଗଛ ଜଷ୍ଟ ବଢିବା ପାଇଁ ଛୋଟ ଛୋଟ ହବା ପାଇଁ ହେଇଯିବ କିଛି ଅସୁବିଧା ନାହିଁ
ଆଛା। ନା ସେ ହଁ ସେ ଆମର ତଳା ଟା ତ ହଁ ମୁଁ ତଳା ଟା ହାଣିକି ପକେଇଦେବି ଏଇ ଲାଗିବାକୁ ଟିକେ ଜାଗା ସୁବିଧା ନାହିଁ ନା। ଲଗେଇବାକୁ ସେଇ ଏ ସୁବିଧା ନାହିଁ ଯେ ସେ ଅନ୍ୟ ସବୁ ଗଛ ଲାଗିଛନ୍ତି ପନିପରିବା ଗଛ।
ଓହୋ ନାଇଁ ନାଇଁ ଗଛ ଯୋଉଟା ସବୁ ବୁଢା ହେଇଗଲାଣି ଯୋଉ ଗଛ ଯୋଉଗୁଡା ପୁରୁଣା ହେଇଗଲାଣି ଗଛ। ସେ ଗଛକୁ ଉପାଡି ଦେଇ ପାରନ୍ତି।
ଓ ହୋ। ନାଇଁ ପୁରୁଣା ଗଛ ତ କିଛି ନାହିଁ ଆପଣଙ୍କର ବର୍ଷା ସିଜିନ୍ ମାନେ ତ ଏଇ ସିଜିନରେ ସବୁ ଗଛ ପନିପରିବା ଗୁଡିକ ଭଲ ହୁଅନ୍ତି ନା। ଆଉ ପୁରୁଣା ଗଛ ତ କିଛି ନାହିଁ। ଆଜ୍ଞା। ଭଲ ଅଛନ୍ତି ମୁଁ ତାକୁ ଭାବୁଛି ଗୋଟେ ଜାଗା ମାନେ ଅ କି ଅପରିଷ୍କାର ହେଇକି ପଡିଛି ମୁଁ ତାକୁ ସେଇଟାକୁ ସଫା କରିବି। ଫାଙ୍କା ଟାଇମ ରେ ସଫା କରିକି ସେଇଠି ଲଗେଇକି ଆଉ
ହଁ ମୁଁ ବି ଫୁଲ ଗଛ ବହୁତ ପସନ୍ଦ ମୋର ଝିଅ ଥିଲା ବଳେ ବହୁତ ଫୁଲ ଗଛ ଲଗାଏ। ଛାତ ଉପରେ ସବୁ କୁଣ୍ଡ କୁଣ୍ଡରେ ମାଟି ଭରି ସବୁ ଫୁଲ ଗଛ ସବୁ ଲଗାଏ। ଆଉ ଏବେ ଟିକେ କର୍ମ ବ୍ୟସ୍ତରେ ରହି ଛୁଆ ପିଲାଙ୍କ କାମ କରିବାକୁ ପଡୁଛି ଆଉ ତା ଭିତରେ ଟିକେ ଆଉ ସେ ଗଛ ମାନଙ୍କୁ ସମୟ ଦେଇ ହଉନି ସେ ବି ଟିକେ ଗଛ ଗୁଡା ଝାଉଳି ଗଲେଣି କିଛି ମରିବି ଗଲେଣି।
ନାଇଁ ଝାଉଁଳିବେ କାହିଁକି ଆପଣଙ୍କର ତ ବର୍ଷା ଚାଲିଲାଣି ନା।
ତ ସିଏ ବହୁତ ଦିନ ହେଲାଣି ମୁଁ ଆଉ ଗ ଛ ଆଡକୁ ଯାଇନି ନା ସି ତାପରେ ସେ ଟିକେ ବଗିଚା ଟିକେ ଉଜୁଡି ଯାଇଛି।
ଓ ହୋ‌।
ସିଏ ଏବେ ପୁଣି ତାକୁ ଆଉ ଥର କରିବାକୁ ହେଲେ ତାର ପୁ ପୁନର୍ ତାର ଆଉଥରେ ମୂଳରୁ କରିବାକୁ ପଡିବ ଆରମ୍ଭ କରିବାକୁ ପଡିବ ପୁଣି ନୂଆ କିଛି ଚାରା ଆଣି ପୁଣି ନୂଆ ଗଛ କିଛି ମଗାଇ ପୁଣି ଲଗାଇଲେ ଯାଇ ହବ। ଆଉ ସେଥିପାଇଁ ସମୟ ହାତରେ ଥିବା ଦରକାର ସମୟ ନଥିଲେ ଆପଣ କି କରିପାରିବା ନାହିଁ।
କିଛି କରିବୁନି। ନାଇଁ ମୋର ଆମର ତ ମୁଁ ଛାତ ଉପରେ ଲଗେଇଥିଲି ଯେ ବିଭିନ୍ନ ପ୍ରକାର ଫୁଲ ସିଏ ମାଟି କଣ ହଉଛି କହିଲେ ସିଏ ତାର ଥରେ ଦି ଥର ଫୁଲ ଫୁ ଫୁଟି ଗଲା ପରେ ସିଏ ଆଉ ଥରେ ସେ ମାଟିରେ ଆଉ କିଛି ଲଗେଇଲା ବେଳକୁ ସିଏ ଆଉ ହଉନି। ତାକୁ ନୂଆ ମାଟି ଆଣିକି ତାକୁ ଦବା ପାଇଁ ପଡ଼ୁଛି ମୁଁ ତାକୁ ନୂଆ ମାଟି ବି ନେଇକି ଦେଇଥିଲି
ହୁଁ ନା ନା ସେ ଯୋଉ ମାଟି ସାର କମି ଯାଉଛି ତାର। କୁଣ୍ଡରେ ମାଟି ଟା ରହିଲାକୁ ସାର କମି ଯାଉଛି ତାପରେ ଆପଣ ତାକୁ ଖତ ଦେଇପାରିବେ ଖତ ଯୋଉ ଗୋବର ଖତ ଆମର ହେଲା ଆଉ ସେଇ ଖତ କୁ ଆପଣ ସେ ମାଟି ସହିତ ମିଶେ ମିଶେଇ ଦେଲେ ସେ ଗଛ ପୁଣି ଉର୍ବର ହୋଇଯିବ।
ହଁ ମୁଁ ସେ ଖତ ଆଣିକି ଦେଇଥିଲି ପରା।
ଆଚ୍ଛା ଆଚ୍ଛା ହଁ ଖତ ଦେବେ ମଝିରେ ମଝିରେ। ଗଛ ଯେତେବେଳେ ଯ ଗୋଟେ ଗଛ ଲଗେଇଲେ ସେ ଗଛ ପୁରୁଣା ହେଇଗଲା ଯେତେବେଳେ ତାକୁ ଉପାଡ଼ି ଦେବେ।
ଆଜ୍ଞା।
ପୁଣି ଯେତେବେଳେ ନୂଆ ଚାରା ରୋପଣ କରିବେ ସେ ସମୟରେ ଆପଣ ସେ ମାଟିକୁ ଖୋଳି ତା ଦେହରେ ଗୋବର ଖତ କିଛି ମିଶେଇ ଦେଇ ପାରିବେ ଯାହା ଫଳରେ ଆପଣଙ୍କର ପୁଣି ସେ ଗଛ ଗୁଡି଼କ ସୁନ୍ଦର ଭାବେ ପୁଣି ବଢି଼ ପାରିବ।
ଆପଣଙ୍କ ଆଜ୍ଞା। ଆପଣଙ୍କ କହିବା ଅନୁସାରେ ମୁଁ ବି ସେମିତି କହିଥିଲି ନା, ସେ ଏବେ ବି ବର୍ଷା ହେଲାଣି ବର୍ଷା ହେଇକି ଫୁଲ ଗୁଡ଼ିକ ବହୁତ ସୁନ୍ଦର ଭାବରେ ବି ଫୁଟୁଛନ୍ତି, ବଢ଼ିଆ ଦେଖା ଯାଉଛନ୍ତି ଛାତ ଉପୁରୁକୁ ଗଲା ବେଳକୁ ଫୁଲକୁ ଦେଖିଲା ବେଳକୁ ମନ ଖୁସି ଲାଗୁଛି।
ଆଚ୍ଛା ଆଚ୍ଛା।
ବୁଝିଲେ?
ମନ ଉତ୍ଫୁଲ୍ଲିତ ହେଇଯାଉଥିବ ଦେଖିକି ଫୁଲ ଗୁଡ଼ିକ ଆଉ।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
ପରିଶ୍ରମରେ ଯେହେତୁ ଲଗେଇଛନ୍ତି ଦେଖିଲା ମାତ୍ରେ ହିଁ ଖୁସି ଲାଗିବ।
ହଁ।
ଆଚ୍ଛା ଆଚ୍ଛା।
ଆଉ ଆପଣ ଖାଇଲେଣି?
ନାଇଁ ଖାଇ ନାହିଁ ଆମର ସେ ଗୋଟେ ଗାଁରେ ଭୋଜି ଅଛି ସେ ଡାକିଥିଲେ ମୁଁ ମନା କରୁଥିଲି ମୁଁ କହିଲି ନାଇଁ ଯିବି ନାଇଁ କହିଲେ ନାଇଁ ନ ଗଲେ ହବ ନାହିଁ ସେଥିପାଇଁ ଯିବାକୁ ହ ଭାବୁଛି ଆଉ ଟିକେ ପରେ ଆମର ସେପଟେ ଜଣେ ଭାଉଜ ଅଛନ୍ତି ସେ ଆସିବେ ଆସିଲେ ତାଙ୍କ ସହିତ ଯାଇ ଟିକେ ବୁଲି ଆସିବା ନହେଲେ ଖରାପ ଭାବି ବେ ସେମାନେ ନା ନିମନ୍ତ୍ରଣ କରିଛନ୍ତି ଯେହେତୁ
ନାଇଁ ନାଇଁ ଡାକୁଛନ୍ତି ଯେହେତୁ ଯାଇ ଖାଇଦେଇ ଆସିବେନା ଆଉ ନହେଲେ ଖରାପ ଭାବି ବେନି ସେମାନେ କହିବେ ଆମେ ଡାକିଲୁ ସିଏ ଆସିଲେନି ଆମେ କାହିଁକି ତାଙ୍କ କାମରେ ଯିବୁ? ଏଇଆ ଭାବିବେ ଯାଇକି ଖାଇଦେଇ ଆସିବେ ଆଉ।
ଆଉ ଆପଣଙ୍କର ଆଜି ସିଆଡ଼େ ଭୋଜି ଆମର ଇଆଡ଼େ ଭୋଜି ଭଲ ଭଲ କିଛି ଅସୁ ସୁବିଧା ନାହିଁ ଭଲ ଆଚ୍ଛା। ଆଉ କଣ କୁହନ୍ତୁ?
। ଆଜ୍ଞା ଆଉ ଆପଣ ଆପଣଙ୍କ ହାଲଚାଲ କଣ କୁହନ୍ତୁ ଆପଣଙ୍କ ପୁଅ କଣ କରୁଛନ୍ତି?
ପୁଅ ହେଇ ଟିକେ ଖେଳୁଛି ତାକୁ ସାନ ଭଉଣୀ ନେଇକି ଟିକେ ବୁଲ ଉଛି ଦାଣ୍ଡରେ ସିଏ ତାର ଖାଇବା ଟାଇମ ହେଇଗଲାଣି ସିଏ ବି ଖାଇବ ତାକୁ ଖୋଇବି ଆଉ କିଛି ସମୟ ପରେ ଆଉ।
ଆଜ୍ଞା ଆଜ୍ଞା ହୁଁ। ହଉ। ହଉ ଆପଣ କଣ କରନ୍ତୁ ଆଉ ମୁଁ ଯାଉଛି ଟିକେ ଖାଇବେ। ଫ୍ରି ହେଲେ ଆପଣଙ୍କୁ କଲ୍ କରିବେ ଆଉ।
ଆଚ୍ଛା ଆଚ୍ଛା ହଉ ରହୁଛି ନମସ୍କାର।
ଆଜ୍ଞା ଆଜ୍ଞା ନମସ୍କାର।